ହେଲୋ
ହେଲୋ ମ୍ୟାମ୍ ଗୁଡ଼ ଇଭିନିଂ।
ଗୁଡ଼ ଇଭିନିଂ ଗୁଡ଼ ଇଭିନିଂ ମ୍ୟାଡ଼ମ୍। ଆଜ୍ଞା, ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ, ମୁଁ ବି ବଢିଆ ଅଛି। ଭାବୁଛି ଆପଣଙ୍କ ପାଖରେ ଟାଇମ ଥିବ କିଛି ଟାଇମ ଦେଇପାରିବେ କଥା ହେବା କି କିଛି ଭଲ ଟପିକକୁୁ ନେଇକି ଆ
ହଁ, ଆମେ ଏଇଟା କଥା ହବା ଯେ ଆ ଆଜିିକାଲି। ଅ ର ଖାଦ୍ୟକୁ ନେଇକି ଯେମିତି କିି ଅ ବଞ୍ଚିବା ପାଇଁ କିି ତ ଖାଦ୍ୟ ବହୁତ ଜରୁରୀ ଖାଇବାକୁ ତ ପଡିବ ହିଁ ହେଲେ ହଁ। ହେଲେ ପିଲା ଗୁଡ଼ାକ ନିଜର ଟେଷ୍ଟକୁ ବି ନେଇକି ସେମାନେ। ଅ ଭଲ ଖାଇବା ନ ଖାଇକି ବି ଖରାପ ଖାଇବା ବି ଖାଆନ୍ତି। ତ ଆମକୁ ତ ହେଡକ୍ ଖାଇବାର ଅଛି ନା, ଦେହଟାକୁ ଠିକ୍ ରଖିବା ପାଇଁ କି ଯେମିତି କିି ଆଗକୁ ଆମେ ବହୁତ କିଛି କରିବାର ଅଛି ତ କରିପାରିବା।
ଖାଇବା ବି ଜରୁରୀ ଆଉ ଖାଇବା ସାଙ୍ଗରେ ତ ପୁଣି ତାଠୁ ବି ବେଶି
ହଁ, ହଁ ବହୁତ ଜରୁରୀ। ଆହୁରି ଆଜିକାଲି ସମସ୍ତ ସ୍ତେ ଭାବୁଛନ୍ତି ଯେ ହେଲଦି ଖାଇବା ଟେଷ୍ଟି ନଥାଏ କହିକି।
। ଠିକ୍ କଥା କହୁଛନ୍ତି।
ହଁ, ଆପଣଙ୍କୁ ଭେଜ୍ ନନଭେଜ୍ ରେ କୋଉଟା ଭଲ ଲାଗେ?
ମୁଁ ତ ଖାଏ ମୁଁ ଭେଜ୍ ବି ଖାଏ ନନ୍ଭେଜ୍ ବି ଖାଏ।
ହଁ ଭେଜ୍ ରେ କଣ ଥାଏ, ଆପଣଙ୍କୁ ଭେଜ୍ ରେ କଣ ଭଲ ଲାଗେ?
ଭେଜ୍ ରେ ଆ ହେଲ୍ଦି ହେଲ୍ଦି ପଚାରୁଚନ୍ତି ଆ ବହୁତ୍ ଅଛନ୍ତି।
ମୁଁ ହେଲ୍ଦି କଥା ପଚାରୁଚି, ଆମେ ଆଜି ହେଲ୍ଦିକୁ ନେଇକି ହିଁ କଥା ହବା କାହିଁକିନା ସମସ୍ତେ ଭାବୁଛନ୍ତି ଯେ ହେଲ୍ଦି ଖାଇବା ଟେଷ୍ଟି ନଥାଇ କି ହେଲ୍ଦି ଖାଇବା ଏତେ ବି ଆଇଟମ୍ ନଥାଏ ତ ଆମେ ହେଲ୍ଦି କୁ ହିଁ ଯିବା।
ହଁ ହଁ। ଆ ହେଲ୍ଦି ଅ ଆ ଯଦି ବ୍ରେକଫାଷ୍ଟ କଥା ପଚାରିବେ ତାହେଲେ ଭେଜ୍ ରେ କହିବାର ଅଛି। । ହଁ ଆଁ ଏଇଥିରେ ମତେ ଓଟସ୍ ଭଲ ଲାଗେ ଓଟସ୍। ମୁଁ ଓଟସ୍ କ୍ଷୀରି ବନେଇଦିଏ ତ ମତେ ଭଲ ଲାଗେ ଓଟସ୍ କ୍ଷୀରି ଖାଇବାକୁ। ଆଉ ପନିର୍ ମୋର ବହୁତ ପସନ୍ଦ। ଆଉ ହଁ ଆଉ ଏମ୍ ଏମତି କି ମତେ ମାନେ ବହୁତ ଅଧିକ ଭଲ ଲାଗିବ ଭଲଲାଗେ।
ନନଭେଜ୍ କୁ ନେଇକି କଣ କହିବ?
ନନଭେଜ୍ ନନଭେଜ୍ ରେ ଅ ଏଗ୍ ଭୁଜିଆ ଭଲ ଲାଗେ। ଚିକେନ ଭଲ ଲାଗେ। ଚିକେନ ବିରିୟାନୀ ଭଲ ଲାଗେ ବଟ୍ ସିଏ ଏତେ ସିଏ ଟିକେ ଅନହେଲ୍ଦି ତ ରୁହେ। ବଟ୍ ବେଳେ ବେଳେ ଖାଏ।
ହଁ ବେଳେ ବେଳେ ଟିକେ ଚଳିଯିବ ବେଳେ ବେଳେ ଆମେ ଯଦି ଖାଇଦଉଚୁ କହିଲେ ଚଳିଯିବ ସେଇଟା। ମୁଁ ତ ନନଭେଜ୍ ଖାଏନି ମୁଁ ଉଁ ଭେଜ୍ ହିଁ ମୋର ଥାଏ। ତ ମୁଁ ଭେଜ୍ ହିଁ ଖାଏ। ଯେମତି କି ଯଦି ଆମେ ହେଲ୍ଦି କୁ ଯଦି ନେବା କହିଲେ ଯେହେତୁ ଆମେ ନନଭେଜ୍ ଖାଉନୁ ନା ତ ଆମକୁ ଅ ଭେଜ୍ ରେ ଟିକେ ସେମତି କିଛି ଖାଇବା ଜରୁରୀ ପଡ଼ିଥାଏ। ନହେଲେ ଦେହ ତ ବହୁତ ଖରାପ ହେଇଥାଏ ଆମର। ହଁ ଯେମତି କି ଆମେ ସୋୟାବିନ୍ ଖାଇପାରିବା ଆ ଆହୁରି କିଛି ପନିର୍ ଖାଇପାରିବା। ଟଫୁ ଖାଇପାରିବା ଯେମିତି କି ପନିର୍ ଭଳିଆ ହି ସେଇଟା ଥାଏ ଟୋଫୁ ଟା ବି। ଆଉ ହଁ ଆଉ କିଛି ଆମେ ମୁଗ, ବୁଟ ବି ଖାଇପାରିବା। ଯେମତି କିି ମୁଗ, ବୁଟ ଟାକୁ ଆମେ ସକାଳେ ନେଇପାରିବା କି ସନ୍ଧ୍ୟାବେଳେ ନେଇ ପାରିବା। ଆହୁରି କିଛି ଆମେ ଫ୍ରୁଟ୍ସ୍ ଜୁସ୍ ଗୁଡାକୁ ବି ଆମେ ପିଇ ପାରିବା ଯେ ଆହୁରି ବହୁତ ସାରା ଏମତି କି କିଛି ରେସିପି ଗୁଡାକ ଥାଏ, ଯୋଉଟା କି ଆମକୁ କୁହନ୍ତି ସମ ତ ଯେମିତି କି ଭେଜ୍ ରେ କିଛି ନଥାଏ କହିକି ହେଲେ ଭେଜ୍ ରେ ବହୁତ ସାରା ବି ଆଇଟମ୍ ଥାଏ।
ଏମିତିରେ ସବୁ ମାନେ ଅ ଦିନକୁ ଏତେ ଲିଟର ପାଣି ପିଅ ବୋଲିକି କହିଲେ ବୋଲି ପିଲାମାନଙ୍କୁ ସମସ୍ତଙ୍କ ପାଣି ପିଇବା ଟିକେ ପ୍ରୋବ୍ଲେମ ହୁଏ। ତ ସେ ପାଣିରେ ଯଦି ପାଣି ବଦଳରେ ଆମେ କିଛି ଜୁସ୍ ବି ଦେଇପାରିବା। ସେଥିରେ ସିଏ ହେଲ୍ଦି ବି ରହିବ। ସେମାନେ କିଛି ଭାଇଟାମିନ୍ ବି ପାଇପାରିବେ ସେଥିରେ।
ହଁ। ଆଜି କାଲିକା ଡେଟରେ ବି ସମସ୍ତେ ଉଁ ମର୍ଣ୍ଣିଂରୁୁ ଉଠୁ ଉଠୁ ହିଁ ସେମାନେ ସକାଳେ ବହୁତ ଅନହେଲ୍ଦି ବି ସେମାନେ ଷ୍ଟାର୍ଟ କରନ୍ତି। ସେମାନେ କିଛି ଆ ପାଣି ଯେମିତି କି ଯେମିତି କି ଭୁସି ମିଶ୍ରି ପାଣି ହେଲା ସେମାନେ କିଛି ଚିଆସିଡକୁ ନେଇକି ସେମାନେ ପିଇପାରିବେ ହଁ। ମାଣ୍ଡିଆ ହଁ ସବୁଠୁ ବହୁତ ବଡ ଭଲ ଜିନିଷ କହିଲେ ମାଣ୍ଡିଆଟା ବି ଯୋଉଟା କି କିଛି କିଛି ଲୋକଙ୍କୁ ଭଲ ଲାଗେନି। ହେଲେ ଏବେ ଧୀରେ ଧୀରେ ସମସ୍ତଙ୍କୁ ପସନ୍ଦ ଆସୁଚି। ଧୀରେ ଧୀରେ
ହୁଁ ଗମେଣ୍ଟ ବି ତା ଉ ଉପରେ ବହୁତ ଏଫୋର୍ଟସ ଦଉଚନ୍ତି କି ସବୁ ଲୋକଙ୍କ ପାଖରେ ପହଁଞ୍ଚି ପାରୁ ସିଏ ଗୋଟେ ବହୁତ ଭଲ ଜିନିଷ। ଖାଇବା ପାଇଁ କି ଦେହ ପାଇଁ ବହୁତ ଭଲ।
ହୁଁ ହୁଁ ଆଗରୁ ତ ମାଣ୍ଡିଆ ହିଁ ଖାଉଥିଲେ। ଆମର ଯେତିକି ସବୁ ଅ ଥିଲେ ଯେମିତି କିି ଜେଜେବାପା, ଜେଜେମାଆ, ଅଜା, ଆଈ। ପୁଣି ତାଙ୍କ ବାପା ମାଆ ଯେତିକି ସବୁ ଥିଲେ ସମସ୍ତେ ତ ସେଇଟା ହିଁ ଖାଉଥିଲେ। ଆହୁରି ହେଲ୍ଦି ବି ସେମାନେ ଥିଲେ।
ହୁଁ ହୁଁ ନିଶ୍ଚୟ ଏବେକା ଲାଇଫ୍ ଷ୍ଟାଇଲ ହିସାବରେ ଦେଖିବାକୁ ଗଲେ ପିଲା ଚାହାନ୍ତୁ ନ ଚାହାନ୍ତୁ ୟା ତ ସେମାନଙ୍କୁ ଭଲ ଲାଗେ ବୋଲି ଖାଆନ୍ତି। ନହେଲେ ବାଧ୍ୟବାଧକତାରେ ବି ଖାଆନ୍ତି କାହିଁକି ନା ଏବେ ଯେମିତି କୋଉ ପିଲା ବାହାରୁ ରହୁଚି। ସେମାନେ ଆ ତାଙ୍କର ପଢାପଢି ପାଇଁକି ଯାଇଥାନ୍ତୁ। ୟା ଫିର ଜବ ପାଇଁକି ଯାଇଥାନ୍ତୁ। ତାଙ୍କର ପ୍ୟାରେଣ୍ଟସ୍ ତ ନଥାନ୍ତି ଯେ ସେମାନଙ୍କୁ ବନେଇକି ଖାଇବାକୁ ଦେବେ। ତ ସେମାନେ ୟା ତ ବାହାରୁ ଖାଉଚନ୍ତି ନହେଲେ ସେମାନଙ୍କର କ୍ୟାଣ୍ଟିନ ଥାଏ ସେ କ୍ୟାଣ୍ଟିନ ରୁ ଖାଆନ୍ତି। ଯୋଉ ଥୁରୁ ବି ସେମାନେ ଖାଇଲେ ସେ ସବୁ ଖାଇବା ଯେ ବହୁତ ପ୍ରପର ହେଲ୍ଦି ଥାଏ ସେମତି ଆମେ କହିପାରିବାନି ସେମାନେ ଯାହା ମିଳେ ତ ଖାଆନ୍ତି। ତ ଆସ୍ କିଛି ନହେଲେ ବି ଛୋଟ ମୋଟ କିଛି ବି ହେଲ୍ଦି ଖାଇବା ସେମାନେ ଯଦି ମ୍ୟାନେଜ କରିପାରିବେ ଅଳ୍ପ ଟାଇମରେ ଯୋଉ-ଯୋଉଠି ଯଦି ସେମାନେ ମ୍ୟାନେଜ କରିପାରିବେ କିଛି ଖାଇବାକୁ ତ ଭଲ କଥା।
ଭଲ କଥା। ହୁଁ ଆପଣ ଠିକ କହିଲେ ହେଲେ ଆଜିକା ଡେଟ ରେ ବି ଯଦି ଦେଖିବେ ତାହେଲେ ପିଲାମାନେ ବହୁତ ଆଗୁଆ ବହୁତ ହାର୍ଡାୱାର୍କ ବହୁତ ପରିଶ୍ରମ କରନ୍ତି। ସେ ସେମାନେ ଆଗକୁ କୁ ବଢିବା ପାଇଁ କି ହେଲେ ସେ ସେଇ ହିସାବ ରେ ସେମାନଙ୍କୁ ହେଲ୍ଦ ବି ଜରୁରୀ ସେମାନେ ବୁଝି ପାରୁନାହାନ୍ତି। ତ ସେମାନେ ସେମାନଙ୍କ ମାଇଣ୍ଡରେ ଏଗୁଡାକ ଆସିବା କଥା।
ତ ଆପଣ କିଛି କହିବେ ଆପଣଙ୍କୁ କଣ ଯଦି ଖାଇବା ଭଲ ଲାଗେ ଯୋଉଟା ହେଲ୍ଦି ବି ଥିବ? କିଛି ରେସିପି ଆପଣ କହିପାରିବେ ଯୋଉଟା ଆମେ ଟ୍ରାଏ କରିପାରିବୁ?
ମୁଁ ତ କହିବି ଯେ ସବୁଠୁ ବହୁତ ବଡ଼ ଭଲ ଜିନିଷ ଯୋଉଟାକି ଆପଣ କହିଥିଲେ ମାଣ୍ଡିଆ। ସେଇଠି ବହୁତ ସାରା ଆଇଟମ ବି ହୁଏ ଆପଣ ସେଟାକୁ ମୁଁ ମାଣ୍ଡିଆ ରାତିରେ ଆ ଆପଣ ମାଣ୍ଡିଆ ଟାକୁ ରାତିରେ ପାଣି ରେ ପ ପକେଇି ସେଇଠି କିଛି ଲୁଣ ଆଡ କରିକି ଲୁଣ ବି ଆପଣ ରାତିରେ ନ ଆଡ କଲେ ହେଲେ ବି ସେଟା ମାଣ୍ଡିଆ ଟାକ୍ କୁ ଆପଣ ପାଣି ରେ ଘାଣ୍ଟିକି ରଖିଦେଇଥିବେ। ପୁଣି ସକାଳୁ ଯେତେବେଳେ ଉଠିବେ ସେଇଟାକୁ ଆପଣ ଆ ଆଉ ଟିକେ ପାଣି ପକେଇକି ସେଟାକୁ ଘାଣ୍ଟିକି ଆପଣ ଲୁଣ ପକେଇକି ସେଇଟା ଗୋଟେ ଉଁ ଡ୍ରିଙ୍କସ ବହୁତ ବଢିଆ ସେରେ ଆପଣ ପିଇ ପାରିବେ।
ଉଁ ତ ଥଣ୍ଡା ପାଣିରେ କହୁଚନ୍ତି ଆପଣ। ଥଣ୍ଡା ପାଣିରେ ପକେଇକି ଆଚ୍ଛା ଆଚ୍ଛା।
ହଁ ଆମେ ସକାଳୁ ଥଣ୍ଡା ପାଣି ରେ ପକେଇକି କରିବା ଆଉରି ଯେତେବେଳେ ଆମେ ରାତିରେ ଯୋଉ ସେଇଟା କରୁଚୁ ଯେତେବେଳେ ରାତି ରେ ସେତେବେଳେ ଆମେ ଗରମ ପାଣିରେ ସେଟାକୁ ଆମେ ପକେଇ ପାରିବା। ଥଣ୍ଡା ପାଣିରେ ପକାଇବାର ନାହିଁ ନହେଲେ ଥଣ୍ଡା ପାଣିରେ ପକାଇଲେ ତାର ଟେଷ୍ଟ କିଛି ଅଲଗା ଆସିଥାଏ। ଯୋଉ ଆମେ କହୁଛୁ ମାଣ୍ଡିଆ ଜୁସ୍ ଟା ଯେମତି ଭାବୁଛୁ ସେମତି ବି ହେଇପାରିବନି। ନହେଲେ ଆପଣ ମାଣ୍ଡିଆ ଟାକୁ ସକାଳେ ହିଁ ଆପଣ ସେଟାକୁ ଘାଣ୍ଟିକି ଖାଇ ଗରମ ପାଣି ରେ ପକେଇକି, କିଛି ଲୋକ ମି ମିିଠା ପସନ୍ଦ କହିକି ସେମାନେ ଗୁଡ ୟା ଚିନି ଆଡ୍ କରିଦିଅନ୍ତି, ନହେଲେ ଆପଣ ଏ ହିଁ ଲୁଣ ପକେଇକି ବି ଖାଇପାରିବେ, ଆହୁରି ଏବେ ତ ଆପଣ ଦେଖି ଥିବେ ଯେ ବାହାରକୁ ଯାଇକି ବି ବହୁତ ଅ ମାଣ୍ଡିଆର ଆପଣ ସେଉ ଦେଖିବେଣୀ, ମାଣ୍ଡିଆର ପିଠ ଠା ବାହାରିଲାଣି ଆପଣ ଦେଖିବେ, ହଁ ମାଣ୍ଡିଆ ଯାଉ କରିକି ଖାଉଛନ୍ତି, ବହୁତ ପ୍ରକାରର ମାଣ୍ଡିଆ ର ଆଇଟମ ବାହାରିଲାଣି।
ହୁଁ ହୁଁ ହୁଁ।
ତ ଭାବୁଛି ଯେ ଆଗକୁ ବୋଧେ ସମସ୍ତେ ଏଇଟାକୁ ବହୁତ
ହଁ ହଁ। ବହୁତ ଭେଲ୍ୟୁ ଦଉଛନ୍ତି ଏବେ ସମସ୍ତେ ଇଣ୍ଟରେଷ୍ଟଡ ରହୁଛନ୍ତି ଖାଉଛନ୍ତି।
ହଁ ଧୀରେ ଧୀରେ, ହୁଁ ହୁଁ ଆପଣଙ୍କୁ କଣ ଭଲ ଲାଗେ?
ମୁଁ ଏମତି ଯଦି ଆପଣ ସର୍ଟକଟ କଥା କହିବେ କି ବହୁତ ଜଲଦି ଜଲଦି ଯଦି କିଛି ବନିଯିବ ଆଉ ସେଇଟା ହେଲ୍ଦି ବି ରହିବ ତାହେଲେ ମୁଁ ତ କହିବି ଓଟଶ୍। ମୁଁ ଓଟ୍ସଶ୍ ଖାଏ, ମୁଁ ଓଟଶ୍ ବହୁତ୍ ଟାଇମ୍ ଖାଏ। ମୁଁ ତାକୁ ଟିକେ ଟେଷ୍ଟି ବନେଇବା ପାଇଁ କି ତାକୁ ଟିକେ କ୍ଷୀରି ବନେଇଦିଏ ସେଥିରେ। କ୍ଷୀର ୟା ଫିର୍ ଅମୂଲ ଆଡ଼ କରିକି। ହଁ ମାନେ ଯେମିତି କି ମୁଁ ଏମିତି ବନାଏ। ଉ କି ଗୋଟେ ବାଉଲରେ ମୁଁ ନେଇ ଯାଏ ଓଟସ ନେଇଯାଏ, ଆଉ ଗୋଟେ ବାଉଲ ରେ ସେଠି ଅମୁଲ ପାଉଡର ବାହାର କରିଦିଏ। ପାଣି ଗରମ କରିକି ଅମୁଲ ପାଉଡରରେ ଢାଳି ଦିଏ ଓଟସ ରେ ବି ଢାଳିଦିଏ। ଆଉ ଓଟସ୍ ଟାକୁ କଭର କରିଦିଏ, ସେ ପାଣି ଦେଇ ଯାଇ ସାରିଲା ପରେ। ଆଉ ସେତିକି ଭିତରେ ମୁଁ ସେ ପ୍ୟାନରେ ଅଏଲ ଆଡ କରିକି ସେଥିରେ ତେଜ ପତ୍ତା ଆଉ ସେଥିରେ କାଜୁ କିସମିସ ଡ୍ରାଏ ଫ୍ରୁଟ୍ସ୍ ବଗେରା ସବୁ ସେଠୀ ପକେଇକି ଆପଣ ଯଦି ଚାହିଁବେ ଗୋଲମରିଚ ୟା ସେ ଅ ଗୁଜୁରାତି ବଗେରା ସିଏ ବହୁତ ଭଲ ସ୍ମେଲ ଆସେ ସି ପକେଇ ପାରିବେ ଆପଣ। ମୁଁ ଯେହେତୁ ଡେଲି କରୁଛି ତ ମୁ ମୋର ଆଫଡେବିଲିଟି ହିସାବରେ କରୁଛି। ତ ମୁଁ ସେଗୁଡ଼ା ଆଡ କରେନି ମୁଁ ଡ୍ରାଇ ଫ୍ରୁଟ ଆଡ଼ କରେ। ଆଉ ସିଏ ଟିକେ ଫ୍ରାଏ କଲା ପରେ ଆପଣ ଯୋଉ ଓଟଶ୍ ରଖିଥିବେ ସେ ଗରମ ପାଣି ରେ ସେଇଟା ସେ ସେଥିରେ ଭିଗି ଯାଇଥିବ ତ ଆପଣ ସେଇଟାକୁ ପୁଣି ସେଥିରେ ପାନ ରେ ଆଡ କରିଦେବେ। ତା ଉପରେ ଯୋଉ କ୍ଷୀର ଆପଣ ବନେଇଥିବେ ତାକୁ ଆଡ କରିଦେବେ। ତାକୁ ପୁଣି ତାକୁ ବୁଲେଇବେ ଠିକ ସେ ଗୋଳେଇବେ ତାକୁ। ତାପରେ ସେଥିରେ ଆପଣଙ୍କର ଟେଷ୍ଟ ହିସାବରେ ୟା ତ୍ ଆପଣ ଚିନି ଆଡ୍ କରିପାରିବେ ନହେଲେ ଗୁଡ ଆ ପାରିବେ ଆପଣଙ୍କ ହିସାବରେ, ଗୁଡ ଆଡ କଲେ ବହୁତ ବେଟର ଗୁଡ ଆଡ କରିବେ, ଟିକେ ଟିକେ ଅଳ୍ପ ଟିକେ ଶଲ୍ଟ ଆଡ କରିବେ। ଆଉ ଟିକେ, ଟିକେ ଟାଇମ ରଖି ସାରିଲା ପରେ ତାକୁ ଆପଣଙ୍କୁ ଯେତେ ଥିକନେସ ରେ ଖାଇବାର ଅଛି, ମୁଁ ଟିକେ ଏତେ ବହଳା କରେନି ମୁଁ, ମୁଁ ସେଇ ହିସାବରେ ବାହାର କରିଦିଏ ସେ କ୍ଷୀରି ଭଳିଆ ଲାଗେ ତୋ ଆଉ ବାହାର କରିକି ମୁଁ ଖାଇନିଏ ଭଲ ଲାଗିଛି।
ହଁ। ବହୁତ ବଢିଆ କଥା କହିଲେ ଆପଣ, ବହୁତ ବଢିଆ ରେସିପି ଟା, ବଧେ ସମସ୍ତେ ଖାଲି ପାଣି ରେ ପକେଇକି ହିଁ ଓଟସ୍ ତାକୁ ଖାଇଦଉଥିବେ ଲୁଣ ଚିନି ପକେଇକି ହେଲେ ଆପଣ ବହୁତ କିଛି ଆଡ କରୁଛନ୍ତି।
ମୁଁ ଟିକେ ଚେଷ୍ଟା କରେ ତାକୁ ଟିକେ ହେଲ୍ଦି ରହିବ ସେ ଡ଼୍ରାଇ ଫ୍ରୁଟ୍ସ ଆଡ୍ ମୁ ଟ୍ରାଇ କରେ।
ମୁଁ ବି ଏଇଟାକୁ ଟିକେ ଟ୍ରାଏ କରିବି ଯେ କେମିତି ଲାଗୁଛି। ବହୁତ ଭଲ ହିଁ ଲାଗୁଥିବ ବହୁତ ହେଲେ ହେଲଦି ବି ହଁ।
ହୁଁ ହୁଁ ମୁଁ ବି ଟ୍ରାଏ କରିବି ଆପଣ ଯୋଉଟା ରେସିପି ମତେ କହିଲେ ଥାଇଁକ୍ୟୁ।
ଥାଙ୍କ ୟୁ ଆପଣଙ୍କ ସହିତ କ ଥାଇକି ବହୁତ ଭଲ
ହଁ ତ ବହୁତ ଭଲ ଲାଗିଲା ଶିଖିବାକୁ ମିଳିଲା ଗୋଟେ ନୂଆ ରେସିପି ଥାଙ୍କ ୟୁ।
ଥ୍ୟାଙ୍କୟୁ।